ହୁଁ
କଁ କରୁଚ।
ଏଇଠି ବସିଚି ଆଉ ତମେ କଣ କରୁଚ।
ମୁଁ ବି ଏଠି ବସିଚି ଆଉ।
ହଁ ହୋ।
ମାମ ଆଜି କଣ ଖାଇଥିଲେ।
ଆଜି ଭାତ ଡାଲମା ଆଉ ପନିର। ଏମତି ଆଉ ପାମପଡ଼।
ବର୍ଷା।
ବର୍ଷା ଚାଲିଚି ପାଗ ପୁରା ଝିପି ଝିପି ଚାଲିଚି ଆଉ। ଆଉ ତମପଟେ।
ହଁ ଆମପଟେ ବି ବର୍ଷା ହଉଛି ଆଉ।
ଓ ହୋ ର ମେ ମେଘ ଢାଙ୍କିକି ରଖିଚି ଚଲେଇଛି ବର୍ଷା ଆଉ ଜିପି ଜିପି ଆଉ।
ହଁ ତିନି ଚାରି ଯା ଅଛି ତ।
ହଁ।
ହୁଁ।
ଆଉ ତମର କଣ ଖାଇବା ହେଇଥିଲା।
ଆମର ଆଜି ହେଇଥିଲା କାଞ୍ଚି ଭାତ ଆଳୁ ଚକଟା ଆଉ ଶାଗ ଭଜା।
ୱାଓ ବଢିଆ ଆଉ।
ହୁଁ।
ଦହି କୋଉଠି ଥିଲା।
ଦହି ଘରେ।
ହୁଁ ହୁଁ ଆ ହଁ।
ହୁଁ।
ହୁଁ।
କାଞ୍ଜି ତୁମକୁ ଭଲ ଲାଗେ ନା ଭଲ ଲାଗେନି?
ହୁଁ ବହୁତ ବଢିଆ ଲାଗେ ସେଥିପାଇଁ ତ ଲାଗେ ହିଁ ବଢିଆ ହେଇଛି ଖାଦ୍ୟ ଆଉ
ହଁ କା ଞ୍ଜି ଭାରି ପସନ୍ଦ କାଞ୍ଜିଟା ଆକ୍ଚୁଲି କ୍ଷୀରି ଠାରୁ କାଞ୍ଜି ବହୁତ ଭଲ ଲା
ହଁ ହଁ ଟେଷ୍ଟ ଲାଗେ ମୁଁ ତ କ୍ଷିରି ଖାଏନି ବାକି କାଞ୍ଜି ପସନ୍ଦ ଲାଗେ।
ହଁ କାଞ୍ଜି ଟା ଯେତେ ବାସି ହେବ ତାର ଟେଷ୍ଟ ଟା ବି ଅଧିକ।
ହଁ କିଏ ମାମା ବନେଇଥିଲେ ନା ତମେ?
ଆଜି ମୁଁ ବନେଇଥିଲି ଆକଚୁଆଲି ଆଜି ମୁଁ ଲେଟ ରେ ଉଠିଲି।
ହଁ ହଁ।
ସବୁ ଗ୍ୟାସ ରେ ହଉଥିଲା ଉଁ ଟାଇମିଙ୍ଗ ହେଲାନି ତାପରେ। ମୁଁ ବନେଇଲି ଆଉ ମୁଁ ବନେଇଆ ଶିଖିଛି ନିଜେ।
ବଢ଼ିଆ ଆଉ କେମିତି କଣ ତାକୁ ତିଆରି କଲ?
ଫାଷ୍ଟ ପାଣି ଯେ ବସେଇଲି ପାଣି ଫୁଟିଲେ ଚାଉଳ ଯେତିକି ତମର ତମ ଦହିକି ଦେଖିକିରି କ୍ୱାଣ୍ଟିଟି ଦେଖିକିରି ଚାଉଳ ପକେଇକରି। ଚାଉଳ ଟା ଯେମିତି ଭଲ ସେ ପୁରା ସିଝିଯିବ ଯେମିତି। ଗୋଟା ଗୋଟା ମିଳିବ ନାହିଁ। ମାମା ତାକୁ ଭଲସେ ଘୋଡ଼େଇ ଦେ ଘୋଡି ଘୋରି ଦେଲି ଯୋଉ ଇତେରେ ଉଁ କଣ ଖୋଲା ଯୋଉ ଚଟୁରେ ଥାଏ ବ ଡ଼। ଖିରେ ଭଲସେ ଘୋଟିଦେଲି ତାପରେ। ସେଟା ଭଲସେ ଉଠି ସାରିଲା ପରେ ତାପରେ ସେ ଦହି ଆଡ୍ କଲି। ତାପରେ ଦହି ଆଡକେ ଦହି ଫୁଟିଲା ପରେ ଲୁଣ ଆଉ ହଳଦୀ ପକେଇଲି। ଭଲ ସ ସେ ମାନେ ଉଁ ତାର ଇଏ ଟା ଦେଖିବ ଉଁ ଥିକନେସ୍ ଟା ଦେଖିବ ମୋ ମୋଟା କି ପତଲା ସେଟା ଟିକେ ମିଡିୟମ ରହିଲେ ଭଲ ଲାଗେ।
ହଁ ଟେଷ୍ଟ ଲାଗେ ଆଉ ପୁରା ପତଳା ହବନି କି ପୁରା କା ତ ମାନେ କାଠୁଆ ହବନି ଆଉ ହଁ।
ହଁ ତାପରେ। ଏ ସେଟା ହେଇଗଲା ପରେ ତାର କ୍ୱାଣ୍ଟିଟି ଠିକ୍ ଆସିଲା ପରେ ଆ ଏଟା ମୁଁ ଟେ ତଡ଼କା ଲଗେଇଲି ଛୁଙ୍କ। ସେଟା ତେ ତେଲ ଆଉ ଏପଟେ କଣ କରିଥିଲି ନା ଯୋଉ ଏଟା ସ୍ପେଶିଆଲି ରସୁଣ ଆଉ ଭୃସଙ୍ଗ ଓ ପତ୍ରରେ ଏଇଟା ବେଶୀ ବାସେ।
ହଁ ହଁ ବାସ୍ନା ହୁଏ ହଁ।
ତେଲ ଫୁଟଣ ଆଉ ଲଙ୍କା ପକେଇ ଦେଲି ଆଉ ସେଥିରେ ପକେଇଥିଲି ରସୁଣର ଛେଚା ଆଉ। ଭୃସଙ୍ଗ ପତର ତାପରେ ଯେ ତଡ଼କା ମାରିଥିଲି ହେଇଗଲା କାଞ୍ଜି ଆଉ ବାକି ଆମେ ଦେ ଦେଖିଲି ଖାଲି କ୍ଷୀର ଟା ଦହିଟା ଆମେ ବସେଇ ଦେଲେ ସେଟା ଛେନା ପାଲଟିଯିବ କିନ୍ତୁ ସେଥିରେ ପକେଇଲେ ଏଟା କଟିବନି ସେଟା ଯେମିତି ଥିବ ସେମିତି ରହିବ ମତେ ଅଦ୍ଭୁତ ଲାଗେ। ନର୍ମାଲ ଆମର ଦହି ଟା ଆଁ ଘୋଳ ଦହିଟା ଯଦି ଆମେ ବସେଇ ଦଉଚେ ସେଇଟା ଦହି ଛେନା ହେଇଯାଉନି କି?
ହଁ ହଁ ହଁ ଠିକ କଥା ତ ତମେ ବଢ଼ିଆ ଜିନିଷ ଟେ ମାର୍କ କରିଛ।
କିନ୍ତୁ ଆମେ ଯଦି ସେଇ ଜିନିଷ ଟା ଆମେ ଚାଉଳ ଦେହରେ ଆଡ କରୁଛେ ସେଟା। ଛେନା ହଉନି ସେଟା ସେ ତାର
ରହୁଚି ପୁରା ଏଇ ଏଇ ମାନେ କ୍ଷୀରିରେ ଯେମିତି କ୍ଷୀର ଟା ମେଲଟ୍ ହୋଉଚି ସେଇଟା ସେମିତି ହୋଉଚି।
ସେଇଟା ହିଁ ସେଟା ମାନେ ଅଦ୍ଭୁତ ମତେ ଲାଗେ ଟିକେ, ମୁଁ ଇ କଣ ବେଳେ ବେଳେ ତ ମୁଁ ଭାବେ କିନ୍ତୁ ଏଇଟା ହଁ ଏମିତି ହେଇଯିବ ଛେନା ତ ପାଲଟି ଯିବ ନାଇଁ ନାଇଁ ଆକଚୁଆଲି ସେଟା ହୁଏ ସେମିତି ରୁହେ।
ଏମିତି ହୁଏ ଯେହେତୁ ଚାଉଳ ରହୁଚି ସେଥିପାଇଁ ବୋଧେ ସେଟାକୁ ସେ
ହଁ ହଁ ଖାଲି ବସେ ଟା ଦହି ଛେନାରେରେ କନଭଟ ହେଇଯିବ।
ହଁ ଠିକ କଥା ତ ମୁଁ ବି ଏବେ ଭାବୁଚି।
ହଁ ମା ଯୋଉ ଇଏ କରିିବ ଦହି ବାଇଗଣ ବି ସେମିତି ତମେ ଯ ବ ବାଇଗଣ ରଡ ପହିଲଲେ ବି ସେଟା ଛିଡିଯିବ, ତମେ ଯଦି ବସେଇକି ଜାଣିନଥିବ ଫାଷ୍ଟ ଟାଇମ ମୁଁ ବି ତ ଫାଷ୍ଟ ସେ କରି
ହଁ।
ହଟାନ୍ତି କିନା ଗରମ ବାଇଗଣରେ ଯଦି ଦହିଟା ପକେଇଦବା ସେଇଟା ବି କଟିଯିବ।
ହଁ ହଁ ହଁ ଠିକ କଥା, କିନ୍ତୁ ଛୁଙ୍କ ଟାକୁ ଥଣ ତା କରିକି ପ୍ରାୟତଃ ଲୋକ ସେଥିରେ ଢାଳନ୍ତି ସେଇଥିପକାେଲେ ଛେନା ଭଳିଆ ଛେନା। ଚିହ୍ନା ହେଇଯିବ ବାଗ ଲାଗିବନି, ଛୁଙ୍କ ଟାକୁ ମାରି ଛୁଙ୍କ ଟିକେ ଥଣ୍ଡା ହେଇଗଲେ
ହଁ ନାଇଁ ତ ସେଇଟା ପୁଣି କଟିଯିବ ଛେନାରେ
ହଁ ପାଣି ଫାଟି ଯିବ ତାପରେ ଇଏ ହେଇ ଯିବ। ଛେନ ହେ ଯିବୁ ଆଉ ହଁ। ଯାହା ତାହେଲେ ତମେ ସବୁ ଖାଇବା ବନେଇବା ଶିଖି ଯାଇଚ ଆଉ। ସବୁ ଆସିୁଚି ଆଉ ଭଲ କଥା ଆଉ।
ହୁଁ ଆଉ ଟିଉସନ ନାଇଁ ଆଜି?
ଉଁ ହଁ ଟିଉସନ ଅଛି, ଆଜି ବର୍ଷା ହୋଉଚି ତ।
ହଁ ହଁ ହଁ।
ସେଥିପାଇଁ କି ଟିକେ ଦୂର ଦୂରରୁ ପିଲା ଆସୁଛନ୍ତି, ଆଉ ଆସିବେ ଆଉ ଟିକେ ଲେଟ କରି ଆସିବେ ଆଉ।
ହଁ।
ଆଉ ବାକି
ହଁ।
ଆଉ ବର୍ଷା ଦିନିଆ ସନ୍ଧ୍ୟା ବେଳେ କଣ ଖାଇବା ପିଇବା ବର୍ଷା ଦିନିଆ ପାଗ ଖାଇବା?
ବର୍ଷା ଦିନିଆ ପାଗ ସେଇ ପକୁୋଡି।
ହ
ଏନ୍ତିକା
ବାଦାମ ଭ
ହଁ ଏଇ ଏଇଗଡା ତ ବର୍ଷା ଦିନିଆ ଖାଦ୍ୟ ଏଇ ସବୁ ଆମର। ମୁଁ ଗୋଟେ ଦେଖି ଯୋଉ ଅଲଗା ଇଏରେ ସେଇଟା ମାନେ କାଞ୍ଜି କହିଲେ ମାନେ ଆମ ପ୍ରାୟତଃ ଆମ ଡିଷ୍ଟ୍ରିକ୍ଟ ରେ ଏଇ ଜିନିଷ ଟା ଚାଲେ, କି ଯ ଏଇ ଭେରାଇଟିର କିନ୍ତୁ ଅଲଗା କାଞ୍ଜି ପାଣି ସେଆଡା ସବୁ ପାଣି ପକେଇବେ ମାନେ ସବୁର ପରିବା ପକେଇବେ ସେଥିରେ ଦହି ସରି ଦହି ନୁହଁ ତ କଣ ସେଟା ଆମ୍ବୁଲ। ଆମ୍ବୁ ଲଗ ଛୁଙ୍କ ଦେଇକିରି ତାକୁ ସେଟା କୁହନ୍ତି ଗାଞ୍ଜିି ପାଣି, ନାଇଁ ଏମିତି ଚାଉଳ ପଡେନି କି ରହିରେ ହୁଏନି ତାଙ୍କର ସବୁ ପରିବା ଫୁଟା ହବ। ସେଥିରେ କଣ କରିବାକୁ ଗଲେ ପୁରା ପାଣି ପାଣି ରହିବ ପୁରା। ହୁଁ ଯେମିତି ଟାଇପ ର ନୁହଁ କି କି ସେମିତି ପୁରା ପାଣି ସମ୍ବର୍ତ ମାନେ ଇଏ ପଡେ ଉ ଡାଲି ଫାଲି ଟିକେ ପଡେ କିନ୍ତୁ ସେଥିରେ କିଛି ପଡିବନି ସେି ପୁରା ଖାଲି ସବୁ କୋଉ ପରିବା ଗଟାଏ ସେଥିରେ ଖାଲି ଆମ୍ବୁଳ ଟିକେ ଦ ଖଟା ଲାଗିବା ପାଇଁ ଆଉ ଏମିତି ଯେମିତି ତଡକା ଦିଆହବ ସେମିତି ତଡକା ଦ ହେଇକି ତାଙ୍କ ସ କଆଡେ ବି କୁହନ୍ତି କାଞ୍ଜି ପାଣି ହ ସ ସ୍ ଏ ଯୋଉ କଣ କଲ ଛୁଇଁ ଛୁଇଁଟା ପଡ଼େ ହଁ ତ ଏମତି ସବୁ ପଡିକିରି ସେଟା କାଜିବଣି ତାଙ୍କର ସେଇଟା କାଞ୍ଜି ପାଣି କୁହନ୍ତି ଆମେ କିନ୍ତୁ କାଞ୍ଜି ଏଇଟା କହୁ ସାଙ୍ଗ ସେଇଠା କୁହନ୍ତି କାଞଜି ପାଣି ଏମିତି ବିଭିନ୍ନ ଇଏରେ ବିଭିନ୍ନ ଭେରାଇଟିର ଖାଇବା
ହଁ ତ ମୁଁ ବି ଜାଣିଛି ସେଇଟା ତମେ ଯାହା କହିଲ ମୁଁ ବି ଜାଣିଛି। ପ୍ରାୟତଃ ଏ ବ୍ରହ୍ମପୁର ସାଇଡ।
ହଁଟ କାଞ୍ଜି ପାଣି କୁହନ୍ତି କିନ୍ତୁ ଆମର ତ ଏପଟେ କାଞ୍ଜିର ସ୍ଵାଦ ଅଲଗା। କିଛିି ଥାଏ।
ଆଉ ସେମାନେ ଦହି ଚଲା ବୋଲି ଗୋଟେ ପିଅନ୍ତି।
ହଁ।
ସେ ଦହିଟାକୁ ଛୁଙ୍କ ମାରିକି ଘୋଳ ଦହିଟାକୁ। ୁଙ୍ଗ ମାରିକି ସେଟାକୁ ଦହି ଚଲଲା ବୋଲି କହିକି ପିଅନ୍ତି।
ଓହୋ।
ଆ ବିଭିନ୍ନ ଆଡ଼େଡେ ବିଭିନ୍ନ
ଦହିଟା ଆକଚୁଆଲି ଦେହ ପାଇଁ ଭଲ ।
ଦେହ ପାଇଁ ଭଲ, ଆ ଅଲଗା ଜିନିଷ ଅପେକ୍ଷା ଦହ
ଆଉ ତମ ସାକର ଭଲ ଲାଗ କି ନାଇଁ?
ସାକର ମୁଁ ଖାଇଛି କେବେ ବନେଇ ଜାଣିନି।
ମୁଁ ବି ବନେଇବା ଶିଖିନି ସେଇଡା ସବୁ ମାନେ ଏକ୍ସପିରିଏନ୍ସ ଲୋକ ଗୁଡା ବନେଇବେ। ଯେଉଁ ମାନଙ୍କୁ ଭଲସେ ଆସିବ।
ହଉ। ଆଉ ଯିବା ଆଉ।
ହଁ।
କାକର ତମେ ବନେଇ ଶିଖିଛ?
ମା ବନାଁଏ, ମୁଁ ଶିଖିନି କେବେ ସେଇଟା ଟିକେ କଷ୍ଟ ଟିକେ ଥାଏ ସେଇଟା ଟିକେ ଇଜି ଥାଏ କା ରା କିନ୍ତୁ ସେଇଟା ଟିକେ ବହୁତ ପାଲା ଥାଏ କଣ ଚୁନା ଫୁନା ବନା କଣ ଯୋ କଖାରୁ କିନ୍ତୁ ଟେଷ୍ଟି ଲାଗେ ବହୁତ। ସେଟା ଯେତେ ବାସି ହବ ସେତେ ବଢିଆ ଲାଗେ।
ହଁ ଟେଷ୍ଟ ମୁଁ ତ ଖାଇଛି ମତେ ବହୁତ ପସନ୍ଦ ସାକର। ସେଟା ଆମର କୋଉଥିରେ ପାଣି
ହଁ ହଁ ପାଣି କଖାରୁ ହଁ ଲାଉ ସେଇ ତ ସେ ଯେତେ ବୁଢା ହେଇ ଭଲ। ହୁଁ କୁଜିିବଟା ଚିନି ଦହି।
ହଁ ଦହି ଏ ସବୁ ମସଲା ମସଲି
ହୁଁ।
ହଁ।
ସେଥିରେ ବନ୍ୟା ହୁଏ ଆଉ।
ହଁ।
ହୁଁ।
ହଉ।
ହୁଁ। ହଁ।
ଆଉ ସନ୍ଧ୍ୟାବେଳୁ ତମର ଆଜି ହେ ରୋଷେଇ କଣ ରାତିରେ?
ରୋଷେଇ ନାହିଁ ସନ୍ଧ୍ୟା ବେଳେ ଟିକେ ଚା ଟିକେ ହବ ତାପରେ ପକୁଡି ଟିକେ ଛଣା ହବ ସେଟା ଟିକେ ସନ୍ଧ୍ୟାବେଳେ ଖାଇ ସାରିଲା ପରେ। ରାତିକି ତ ଆଜି ଗୁରୁବାର ଅଛି ରୁଟି ହବ। ରୁଟି ସାଙ୍ଗ କୁ କଣ ଦେଖିକି ଟିକେ ହବ ସବଜି ଆଉ।
ହୁଁ ହୁଁ।
ଡାଲମା ଅଛି ତାପଏ ଆଉ କଣ ଟିକେ ସବଜି ବନାହବ ଆଉ ଗୁରୁବାରେ ଆଉ ତ ଆଜି ଭାତ ଖିଆ ନାହିଁ ରୁଟି ସାଙ୍ଗକୁ ଟି ସାଧା ତରକାରୀ କଣ ହବ ଆଉ ନାଇଁ ଖିଆ ହବ ଆଉ।
ଓହୋ ହଉ ଆଜି ତ ସମୟହେଲାଣି ନେକଷ୍ଟ୍ କଲରେ କଥା ହବା ।
ହଁ ହଁ ହଁ ହଉ ରହୁଚି ଆ ।
ହୁଁ।